ହ ହଉ ତୁ କଣ୍ଟିନ୍ୟୁ କର।
ତ ଏଇ ସବୁ ଆ-ଆ ଆଚ୍ଛା। ତାହେଲେ ଆପଣ ହିଁ ସ୍ୱପ୍ନା ଦେବୀ?
ଆଇ ଆ
ଆପଣ ଏଇ ସ୍ୱପ୍ନା ଦେବୀ ସପ୍ନା ଦେବୀ ଯାହାବି
ହଁଆରେ ହଁ।
ତୁ ମୁଁ ଯେତେବେଳେ ଆପଣଙ୍କର ଦେଖିଲି ସ୍ୱପ୍ନା ଦେବୀ
ଆଜ୍ଞା। କହୁ ନାହାନ୍ତି
ହଁ ଆପଣେ ମୁଁ ଯେତେବେଳେ ସ୍ୱପ୍ନା ଦେବୀ ଦେଖିଲି। ମୁଁ କହିଲି କୋଉ ଆଣ୍ଟିଙ୍କୁ ଫୋନ୍ କହିିଥିଲି ତାପରେ ଜଣାପଡ଼ିଲା ଆମ-ମ ଆପଣ ତାଙ୍କ ମହିଳା ମିତ୍ର ଆପଣ। ହଁ ଆପଣ ବି ଆଣ୍ଟି ହେବେ ଆଗକୁ ଯାଇକି ଟେନସନ୍ ନାହିଁ। ସିନ୍ଦୁର ଟେ ଲଗେଇବେ ପୁରା ଏମିତି ସିନ୍ତାଳୀ ସିନ୍ଦୁରଟେ ଲଗେଇବେ।
କଣ ହଁ ସିମ୍ଫାଥି ଏଇନେ ଲଗେଇ ଥିବ। ବହୁତ୍ ଆଣ୍ଟି କହୁଛନ୍ତି ଆପଣ ମତେ
ଆଉ ଆପଣ ଆଣ୍ଟି ହେବେନି ବାହାହେଇ ସାରିଲା ପରେ ଆପଣ ଗୋଟେ ଛୁଆ ର ଆପଣ ଛୁଆଙ୍କୁ ଆପଣ ଅନ୍ୟ ଆପଣ ଛୁଆଙ୍କ ସାଙ୍ଗ ଆସି କଣ କହିବେ ଆଣ୍ଟି ଆଣ୍ଟି ଥୋଡ଼ି କହିବେ ଦିଦି ଦିଦି।
କଣ?
ଆପ ଶୁ ଶୁଭୁଛି କ୍ଲିୟର୍? ହଁ। ତ ଆପଣଙ୍କୁ ଯେମତି ଆଣ୍ଟି କୁହାଗଲା। ମତେ ସେମିତି ମୋ କଲୋନି ବସ୍ କଲୋନିର ଛୁଆ ଆପାର୍ଟମେଣ୍ଟ ଛୁଆ ଅଙ୍କଲ୍ ଡ଼ାକନ୍ତି।
ଓ ଆପଣ ଅଙ୍କଲ୍। ହ ଆପଣ କଣ ଆଉ ଛୁଆ କି ଆପଣ ତ ଅଙ୍କଲ୍ ହେଇଗଲେଣି।
ନେଇଁ ଆଗି ଆଗେ ବୁଝିପାରୁନାହାନ୍ତି। ଗୋଟେ ତାଙ୍କ ଭିତରୁ ଖାଲି ଗୋଟିଏ ପିଲା ମତେ ଭାଇ ଡାକେ ଆଉ ସବୁ ଅଙ୍କଲ୍। ଅଙ୍କଲ୍ ଏଇଟା ଦେଇଦିଅନ୍ତୁ ଅଙ୍କଲ୍ ବଲ୍ ପାଇଁ ପଇସା ଦିଅନ୍ତୁ। ଅଙ୍କଲ୍ ବଲ୍ ପାଇଁ ପଇସା ଦବ ତୁ ଅଙ୍କଲ୍ ଙ୍କୁ ମାଗେନା ମତ୍- ମତେ କାଇଁ ମାଗୁଛୁ। ହଁ ଅଙ୍କ ମାନେ ମୁଁ ଆଉ କଣ କହିବି। ମୋର ଆଣ୍ଟି ଏଠି ଅଣ୍ଟିର ଅବସ୍ଥା ନାହିଁ। ଆଣ୍ଟିର ଠିକ୍ ଠିକଣା ନାହିଁ। ହଁ କୁଲ୍ ଅଙ୍କଲ୍ ହେଇପାରିବେ। ଆଡ୍ ଦି ଏଣ୍ଟ।
ହଁ। ମତେ ରସ ମତେ ଜଣେ ମୋର ବାଳକ ମିତ୍ର ଜଣଙ୍କ ପ କହୁଛନ୍ତି କାହା ସହିତ ଗପୁଛୁ ହ।
ହେଟା ଅଯୁବକ ମୋ ମୋ ମିତ୍ର ହେଟା।
କହୁଛନ୍ତି ତା ସହିତ କାଇଁ ଗପୁଛୁ। ସେଇଆ ସେଇଆ ଏପଟେ ମୋର ଗୋଟେ ଗୋଟେ ଗୋଟେ ମି ମିତ୍ର ଅଛନ୍ତି ମହିଳା ମିତ୍ର ସିଏ କହୁଛନ୍ତି କି ସିଏ ଯାହା ସହିତ ଗପୁ ତୋର କଣ ଯାଉଛି?
ସେଇ ତ ଗୁଡ୍ ଗୁଡ୍। ଆଇ ଲାଇକ୍ ଇଟ୍।
କଣ କହିଲେ?
ହଁ। ହଁ ତ ମୁଁ କହୁଥିଲି କଥା କଣ୍ଟିନ୍ୟୁ କରିବା ସେଇ ଯୋଉ ହଁ କୁହନ୍ତୁ କୁହନ୍ତୁ? ହଁ ତ ଆମେ
ଆପଣ କଣ୍ଟିନ୍ୟୁ କରନ୍ତୁ ଏମାନେ ଯଦି ସାମ୍ନାରେ ଗପୁଛନ୍ତି ତାହେଲେ ଆପଣ କହିଚାଲନ୍ତୁ।
ହଁ। ତ ଆମେ କହୁଥିଲେ ଭୂତ କଥା। ଭୂତ କଥା ଏଇଆ ଯେ ଯେତେବେଳେ ବଡବାପା ଦେଖିଲେ କି ସେ ଲୋକଟା ଆଗେ ଆଗେ ଚାଲି ଯାଉଛି ଜଙ୍ଗଲ ଭିତରକୁ ମାଡ଼ି ଯାଉଛି କାରଣ ବିଲ ଟା ସେପଟେ ରାଇଟ୍ ସାଇଡ୍ ଥିଲା। କିନ୍ତୁ ଏମାନେ ଲେଫ୍ଟସାଇଡ୍ ଜଙ୍ଗଲ ଆଡକୁ ମାଡ଼ି ଯାଉଛନ୍ତିୁ। ଜଙ୍ଗଲ ଏଇ ହୋଉଛନ୍ତି କିଛି ତ ଗୋଟେ ପ୍ରବ୍ଲେମ୍ ଅଛି।
ଦେଖିଲା ପରେ ତାକୁ ଜଣାପଡୁଛି ତା ପାଦରେ ଆଙ୍ଗୁଳି ଥିଲା।
ଆଜ୍ଞା।
ରାଜୁ।
ଆଜ୍ଞା ଆଜ୍ଞା।
ପାଦରେ ଆଙ୍ଗୁଳି ନଥିଲା ତ ରିଟନ୍ ରିଭର୍ସ ଗିୟର ମାରିଛନ୍ତି ଆଉ କେବେ ଯାଇନା।
ଶୁଣୁନ ନ୍ତି
ଆଉ ସବୁଠି ଇଣ୍ଟରଷ୍ଟିଂ ଟପିକ ଥିବ ମାମାଙ୍କ ସହ ସବୁଠୁ
ହାଲୋ ହାଲୋ କଣ ଗଟେ ହେଇଯାଇଛି ହିଟେଡ୍ ମୁମେଣ୍ଟ ହେଇଯାଇଛି। କଣ ହେଲା ଆପଣଙ୍କର ଅସୁବିଧା କଣ ଅଛି କିଛି ପ୍ରୋବ୍ଲେମ୍ ଅଛି ପଣ ଟିକେ ଖ ହଁ ଆମେ କୋଉଠିଥିଲେ ଭୂତ
ବୁ
ନାଇଁ ନାଇଁ ମୁଁ ସତ ସତରେ ଭୂତ କଥା କହୁଛି ମଣିଷ ମାତ୍ରକ ଭୂତ ନୁହଁ। ଆପଣ ଆପଣ ଯୋଉ ଏମିତି ଆପ ଆପଣ ଯେମିତି ମୁହଁ ଟା ବୁଲେଇକି କହିଲେନି ମୋ ଗାଁର ସିଲି ମନେ ପଡିଗଲା ଆପଣ।
ମୋ ଯୋଉ
ଆପଣଙ୍କର ଏଇ ଯୋଉ କାଳିଆ କଲର ବୋଟଲ ଟା କି ଦେଖନ୍ତୁ କାରିଗାରୀ ହେଇଛି କେମତି ଆଜ୍ଞା ଜାଣିନି କିନ୍ତୁ ମୁଁ ଦେଖିବାକୁ ପାଇଲିି ତ ମୁଁ ଧୋଇଦେବି ଟେନସନ ନିଅନ୍ତୁନି।
ଶୁଣୁନାହାନ୍ତି ମୋ ମୁଣ୍ଡ ଗରମ ହଉଛି ମୁ କଣ କରିବି ଜଣିପାରୁନି।
ଆପଣ ଗୋଟଏ କାମ କରନ୍ତୁ ମୁଣ୍ଡ ଉପରେ ଟିକେ ଆଇସ ରଖି ଦିଅନ୍ତୁ ସେ ଆଇସ୍ ଟା ଯୋଉ ଧୀରେ ଧୀରେ ଧୀରେ ଧୀରେ ତରଳିବ ପାଣି ଟା ମୁଣ୍ଡ ଭିତରକୁ ଯିବ। ଆପଣ ଇଏ ଆପଣମାନେ ଏମିତି କଣ ଲୁକ ଦଉଛନ୍ତି ଚଷମା ଉପରୁ ଆପଣ ଜାଣିଛନ୍ତି ଆମ କ୍ଲାସରେ ନାଇ କ୍ଲାସ ନୁହେ ଆମ ଡିପାଟମେଣ୍ଟ ଗୋଟେ ସାର୍ ଅଛନ୍ତି। ମୋଟା ହେଇକି। କଣ ତଙ୍କ ତି ସାର୍ ବଢିଆ କଥା ଆପଣ ସେଇଭଳିଆ ଦେଖା ହଉଛନ୍ତି ତାଙ୍କ ଝିଅ ଭଳିଆ।
କାହା ଝିଅ ଭଳିଆ? ଆରେ କାହା ଝିଅ ଭଳିଆ?
ଆରେ କଣ ଗ ଗପୁନୁ ମାରିବି ଧରିକି। ହାଲୋ।
ହଁ କୁହନ୍ତୁ ଆଜ୍ଞା ଏ ମୋବୋତ ସିରିଲା ଆଜ୍ଞା କୁହନ୍ତୁ।
ଶୁଭୁଛି କହିବି ଆଉ କହୁଛି ବା
ହଁ ତ କୁହନ୍ତୁ କିଛି ଗୋଟେ ଆପଣଙ୍କର ଭୂତ ଇନସିଡେଣ୍ଟ କୁହନ୍ତୁ ଯୋଉଟା ଶୁଣି କି ମତେ ଡର ଲାଗିବ ରାତିରେ ମୁଁ ବାଥରୁମ ଯାଇପାରିବିନି।
ଅ ସତ ଯଦି କହିବାକୁ ଯିବି ମାନେ ମୋର ଶୁଣନ୍ତୁ। ମୋର ଗୋଟେ ଦାଦା ଥିଲେ ହେଲା ମାନେ ମୋ ବାବାଙ୍କର ସାନା ଭାଇ ହେଲା। ତ ସିଏ ଯେତେବେଳେ କିଛି ମାନେ ଆଇ ଥିଙ୍କ୍ ଚାରି କି ପାଞ୍ଚ ବର୍ଷର କି ମେ ବି ନା ଆଇ ଥିଙ୍କ୍ ବୋହୁତ ମୋର ଏଜ୍ ମନ ନାହିଁ ତ ସିଏ ଯେ ତେବେଳେ ଚେତ୍ ଗୋଟେ ପର୍ଟିକୁଲାର ଗୋଟେ ଏଜର ଥିଲେ ତାଙ୍କର ଦେହାନ୍ତ ହେଇଗଲା। ହେଲା ତ ତାପେରେ ଉଁ ଯେହେତୁ ସିଏ ଆଉ ନାହାନ୍ତି କିନ୍ତୁ ସିଏ କିନ୍ତୁ ମୁଁ ବୁ ଝିପାରୁନି ଗୋଟେ ଜିନିଷଟା କଣ ମାନେ ସେ ଛାଡ। ଛାଡନ୍ତୁ ମୁଁ କିଛି ଗୋଟେ ଗପ ଶୁଣଉଚି ଆପଣ ମିଛୁଆ ରାଧୁଆ ଗପ ଶୁଣିଛନ୍ତି ସେଟା ମୁଁ ଆପଣଙ୍କୁ ପରେ କେବେ ଶୁଣେଇବି। ଆ ମତେ କୁହନ୍ତୁ ଆପଣ ମିଛୁଆ ରାଧୁଆ ଗପ ଶୁଣିଛନ୍
ମିଛୁଆ ରାଧୁଆ ମାନେ କୋଉଟା ମୁଁ ବୋହୁ
ସବୁବେଳେ ମିଛ କହୁଥୁବ
ଏମିତି ବାଘ ସେତଏଳେ ସତେରେ ବାଘ ଆସିବ।
କୁ ଆସନ୍ତୁ ପାଖୁକୁୁ ଆସନ୍ତୁ। ଖେରେ କାହାର ଫୋନଟିଏ ବାଜୁଚି।
ଆଉ ଫୋନଟାକୁ ଧରନ୍ତୁ ସାଇଟିକୁ ଫୋପାଡି ଦିଅନ୍ତୁ।
ବୋହୁତୁ ଜୋର ଆ ବାଜୁଛି।
ମାନେ ଗାଁ ସ୍ତ୍ରୀଲୋକ ଭଳିଆ ବସିକି ହିଲଉଚି ହ୍ୟାଲୋ ହଁ ମ ଶୁଭିଲା ମତେ ଦେଖା ଦେ ମାନେ ସିଏ ଗୋଟେ ଏମିତି ଚିଲେଇଲେ ସିଏ ସ୍ ମହିଳା ଜଣକ ମତେ ଲାଗିଲା ଗାଁରେ ଯୋଉ ବସନ୍ତି ହେ ବୁ ଟୁନୁ କୋଉଠି ମାଡିଆ ଖାଇବୁ ପଖାଳ ବାଢିଚି। ସେଇ ଭଳିଆ ଶୁଭିଲା ଏଠି କାହା ବେଗେ ପଡିଚି ନେଇକି ଯାଅ ଏମତି ଦେଖିନେ ତାର ଉଁ ତାର ମତେ ଚିଡା ଲାଗେ ସିଏ ଗୋଟେ ଦେଶଟେ ଚଷ୍ ଚଷମା ଲଗେଇନେ ଆପଣଙ୍କ ଦୃଷ୍ଟି ବଢିଯିବ ଆପଣ ଭଲ ପାଠ ପଢିପାରିବେ। ଭଲ ମା ରଖି ଭଲ ମାରର ଆମକୁ କେଇଠି ଦେବେ ଆପଣ?
ଆଜ୍ଞା।
ହଁ ଆପଣ ସିନୁକୁ ଜାଣିଛନ୍ତି ସିନୁ।
ଆଜ୍ଞା ଆଜ୍ଞା ଏଇ ଯୋଉ ମେଁ ତେରା ହିରୋ ମେଁ ତେରା ହିରୋର ହିରୋ ଏ ଯୋଉ ଓ କ୍ୟାରେକ୍ଟର ନେମ୍ ତ।
ଆଜ୍ଞା ମୁଁ ଯାହାକୁ କହୁଚି ମିନୁ ସେ ଏବେ
କୁହନ୍ତୁ।
ନେଟୱର୍କ ଖରାପ ଆପ ଆପଣଙ୍କ ମୋବାଇଲ୍ ଖରାପ।
କାହାର ନେଟେ ନେଇଛନ୍ତି ମତେ ଟିକେ
ଜା ଜାଣିନି ଆଜ୍ଞା। ରିଏଲମି ପ ପନ୍ଦର ଆପଣଙ୍କର ଆଜ୍ଞା ଲାଗୁଚି ମତେ। ରିଏଲମି ପନ୍ଦର ଫାଇଭ୍ ଜି ପ୍ରୋ ହଁ। ହ୍ୟାଲୋ।